ହୋଉ।
ହେଲୋ ଆଜ୍ଞା ଆପଣ କେମିତି ଅଛନ୍ତି? ନମସ୍କାର ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି।
ଓ ହୋ ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ ଆପଣ କଣ ଖା ଖାଇଲେ।
ମୁଁ ଭାତ ଡାଲି ସନ୍ତୁଳା।
ଓହୋ ଓହୋ ଆପଣଙ୍କୁ ମୁଁ ରୋଷେଇ ଆସୁଛି?
ହଁ ମତେ ରୋଷେଇ ଆସୁଛି।
ମୁଁ ଏବେ ଖାଇଲି ମାନେ ଟିକେ ତ ପାଗଟା ଟିକେ ବର୍ଷା ପାଗ କରିଥିଲା ନା। ସେଥିପାଇଁ ମୁଁ ଆଜି ମାଙ୍କୁ କହିକି ମୁଁ ଆଳୁ ଚପ୍ କରିଦେଇଥିଲି।
ଆଜ୍ଞା।
ଆଳୁଚପ୍ କୁ ଆଉ କଞ୍ଚା ଲଙ୍କା ଟିକେ ଭା ଦେଇଥିଲି ତା ସହିତ ଚା ଖାଇ ଦେଇଛି।
ଓହୋ ସକାଳେ ଆପଣ ଜଳଖିଆ ଖାଇଥିଲେ।
ହଁ ହଁ।
ହୁଁ ହୁଁ।
ଆପଣଙ୍କୁ କଣ କଣ ରୋଷେଇ ଆସୁଛି?
ମତେ ମୁଁ ଆକ୍ଚୁଆଲି ପିଲାଦିନେ ମାନେ ନାଇନ, ଟେନ୍ଥ ଇଲେଭେନେ ଟାଇମ୍ ରେ ବନେଇଥିଲି। ନନ୍‌ଭେଜ୍‌ ବାଗେରା ତାପରେ ମୁଁ ଏତେ ନନ୍‌ଭେଜ୍‌ ବନେଇନି ମାମା ସବୁବେଳେ ନନ୍ ଭେଜ ବନାନ୍ତି। ଆଉ ଭେଜରେ ମତେ ପ୍ରାୟ ସବୁ ଜିନିଷ ଆସେ ବେଶୀ ସବୁବେଳେ ମାମା ଖାଆନ୍ତିନି ବିନା ପିଆଜ ରସୁଣ। ତ ଏବେ ଅଧିକାଂଶ ଟାଇମ୍ ବିନା ପିଆଜ ରସୁଣ ରେ ହିଁ ସବୁ ଜିନିଷ କରିବାକୁ ପଡୁଛି ତ।
କାହିଁକି ଏବେ ବିନା ପିଆଜ ରସୁଣ କାହିଁକି ଖାଉଛନ୍ତି।
ଆଚୁଲି ମାମା ବାବାଙ୍କ ବାବା ଚାଲିଗଲା ପରେ ମାମା ଆମର ଟିକେ ବ୍ରାହ୍ମଣ। କୋଳ ରେ ଅଛି ନା ବିନା ପିଆଜ ରସୁଣ ଖାଆନ୍ତିନି ଆସ। ତ ସେଥିପାଇଁ ବିନା ପିଆଜ ରସୁଣ ମାମା ଖାଆନ୍ତି ଆଉ ପିଆଜ ରସୁଣ ଖାଉ ନାହାନ୍ତି ଏବେ ଆଉ।
ଓହୋ ହେଲେ ଆପଣଙ୍କୁ କଣ ରୋଷେଇ ଆସୁଛୁ ମତେ ଟିକେ ଶିଖେଇ ଦେଲେ।
ମତେ ସେଇ ସବୁ ସାଧା ଜିନିଷ ବେଶୀ ମାମାଙ୍କୁ ଆଈଙ୍କୁ ମୋର ପନିର ବେଶୀ ଇଚ୍ଛା ତ ପନିରରେ ହିଁ ମୁଁ ସେ ହଁ ପନିର ଖୁର୍ମା ଟାଇପ୍ ର ମାନେ କାଜୁ ବଟା ଦେଇକି ଆଉ ସେଇୟ କିିନି ପନିରି ବୋଲି ମାନେ ପନିରି ଟା ମାନେ ମୋ ଆଈଙ୍କୁ ମିଠା ରାଗ ଖାଇ ପାରୁନାହାଁନ୍ତି ତ ଟି କେ ମିଠା ଖଟା ଏମତି ଫ୍ଲେଭର୍ ଟା ରହିଲେ ଟିକେ ଖାଇବାକୁ ଭଲ ଲାଗିବ ବୋଲି ସେ ୟକିନି ପାନିର କରେ ସେଇଟା ୟକିନି ପାନିର ଟା ଯୋଉ ନା ସେଇ ଟା ସବୁଠୁ ବହୁତ୍ ଇଜିଲି ସହଜରେ ହେଇଯାଏ, ମାନେ ଆପଣଙ୍କୁ ଫାଷ୍ଟ କାଜୁକୁ ବାଟି ଦବାର ଅଛି କାଜୁ ସହିତ କିଛି ପନିରି କୁ ଛୋଟ-ଛୋଟ ପିସ୍ କରିକି କାଜୁ ପନିର ବାଟିଦେବେ। ଫାଷ୍ଟ ଆପଣ ବାଟିଦେବେ ସେଇଟାକୁ ବାଟିକି ପେଷ୍ଟ ଟାକୁ ଅଲଗା ରଖିଦେବେ ଯେମିତି ଆପଣ ଫୁଟଣ ସବୁ ଜିନିଷ ପକାନ୍ତି ସେମିତି ସବୁ ପକେଇକି ତାକୁ ଗ୍ରାଇଣ୍ଡ କରିକି ସେ ମସଲା ଟାକୁ ବାହା କରିକି ରଖି ଦେଇେଥିବେ। ଅ ତାପରେ ଏ ସବୁ ଜିନିଷ ଯୋଉ ଥିବ ଆପଣଙ୍କୁ ଫାଷ୍ଟ ଆପଣ ଯୋଉ ପନିରି ଆଉ କାଜୁ ବଟାଟା ଥିବ ଫାଷ୍ଟ୍ ତେଲରେ ସେ କାଜୁ ଓ ପନିରି ବଟାକୁ ପକେଇଦେବେ ସେଇଟାକୁ ପକେଇକି କିଛି ସମୟ ପାଇଁ ତାକୁ ସ୍ଲୋ ଫ୍ଲେମ୍ ରେ ଉଁ ଦି ତିନି ମିନିଟ୍ ପାଇଁ ତାକୁ ଟିକେ ଇଏ କରିଦେବେ ତାକୁ କରିସାରିଲା ପରେ ସେ ଏଥିରେ ଆପଣ କଣ କରିବେ ନା କ୍ଷୀର ଆଡ୍ କରିଦେବେ। କ୍ଷୀର ନହେଲେ ପାଣି ନହେଲେ ଅମୁଲ କ୍ରିମ୍ ଯୋଉ ଆସେ ମୁଁ ଅମୁଲ କ୍ରିମ ନାହିଁ ମୁଁ କ୍ଷୀର ପକେଇକି କରିଥିଲି। ତ କ୍ଷୀର ଆଡ୍ କରିକି ତାକୁ ଘାଣ୍ଟିବେ। ତାପରେ ଆପଣ ଯାହାବି ଆପଣ ମସଲା ବାଟି ଥିଲେ ତାକୁ ଟିକେ ମସଲା ପକେଇଦେବେ। ତା ପୂର୍ବରୁ ଫାଷ୍ଟ ଆପଣ କହିବେ ନା ପନିରି ଟାକୁ ଯେତବେଳେ ଆଣୁଚନ୍ତିି ଗରମ୍ ପାଣି ରେ ପକେଇଦେବେ। ଗରମ୍ ପାଣିରେ ପ କେଇକି କାଟିକି ଆଉ ଥରେ ଯଦି ଛାଣିବେ ଛାଣିକି ଆଉ ଥରେ ଗରମ୍ ନର୍ମାଲ ପାଣି ରେ ପକେଇଦେବେ ପନିରି ଟା ବହୁତ୍ ସଫ୍ଟ ହେଇଯାଏ ଖାଇବାକୁ ଭଲ ଲାଗେ। ତ ସେମ୍ତି କରିସାରିଲା ବେଳେ ଆପଣ ସେଇଠି ପକେଇକି ତାପରେ ଆପଣ ଏପଟେ ମଧ୍ୟ କରୁଥିବେ ନା ସେ ଯୋଉ ପା ମସଲା ତ ସେଥିରେ ଆପଣ କିଛି ହଳଦୀ ପଡିବନି ଖାଲି ଲୁଣ ପଡିବ ମସଲାରେ ଆପଣ ନର୍ମାଲ ଯାହାବି ମସ ଲା ଆପଣଙ୍କ ଫ୍ଲେବର୍ ଦରକାର ସେ ମସଲା ପକେଇଦେବେ ତାପରେ ସେଇଟାକୁ ଦଶ ପନ୍ଦର ମିନିଟ୍ କରିଦେଲେ ତାର ଗୋଟେ ଟେଷ୍ଟ ଟା ଆସିଯାଏ ତାର ତେଲ ବି ଟିକେ ବାହାରିଗଲା ପରେ ଆପଣଙ୍କର ମାନେ ପନିରି ଟାକୁ ପକେଇଦେବେ ପନିରିକୁ ପକେଇକି ଆଉଥରେ ସେମ୍ତି ଦଶ ପନ୍ଦର ମିନିଟ୍ ଫୁଟେଇଦେବେ ତାପରେ ଆପଣ ଲାଷ୍ଟ ନା କ୍ୟାପ୍ସିକମ୍ ଆଉ ଟମାଟୋ ଥିବ କ୍ୟାପ୍ସିକମ୍ ଟମାଟୋକୁୁ ଛୋଟ-ଛୋଟ କରିକି କାଟି ଦେଇଥିବେ କ୍ୟାପ୍ସିକମ୍ ଟମାଟୋକୁୁ ଆପଣ ସେ ପନିରି ଯୋଉ ଅଛି ସେ ଉପରେ ପକେଇଦେବେ ସେଇଟାକୁ ପକେଇ କି ଆଉ ଥରେ ଟିକେ ଯେତବେଳେ ଫୁଟାୁଫୁଟି କରିଦେବେ ତ କ୍ୟାପସିକମ୍ ଟମାଟର ଫ୍ଲେଭର୍ ମଧ୍ୟ ଆପଣଙ୍କ ସେ ପନିରି ଆସିଯିବ ଆଉ ଆପଣ ଯାହାବି ହଁ ଜିରା ଧନିଆ ଗୁଣ୍ଡ ମଧ୍ୟ ପକେଇ ଦେଇପାରିବେ କସ୍ତୁରୀ ମେଥି ଗୋଟେ ପକେଇବେ ମାନେ ବିନା ପ୍ରଦୂଷଣ ଖାଇବାରେ କସ୍ତୁରୀ ମେଥି ପକେ ପକେଇଲେ ତାର ଖାଇବାରେ ଟେଷ୍ଟ ଟା ବହୁତ୍ ବଢିଆ ଆସେ କସ୍ତୁରୀ ମେଥି ତା ପରେ ଆପଣ ଧନିଆ ପତ୍ର ବି ପକେଇକି ଆପଣଙ୍କ ଫ୍ଲେଭର୍ ଅନୁଯାୟୀ ଆପଣଙ୍କୁ ଯାହା ପକେଇବା ଇଛା ସେ ପକେଇ ପାରିବେ। ମାନେ ଏଇଟା କଲେ ରାଗ ଲାଗେନି ପନିରି ବି କିଛି ନୂଆ ଆଇଟମ୍ ହେଇଯାଏ କ୍ୟାପସିକମ୍ ଟମାଟୋ ପନିରି କ୍ଷୀର କାଜୁ ସବୁଜର ଫ୍ଲେବର୍ ବହୁତ୍ ଭଲ ଭାବରେ ଆସେ।
ହଁ ମତେ ସବୁ ଗୁଡାକ ଖାଇବା ପାଇଁ ପସନ୍ଦ। ଆପଣ ଏତେ ବଢିଆ ମତେ ପୁରା ଟିକିନିକି କରି ଯୋଉ ବୁଝେଇ ଦେଇଛନ୍ତି, ମୁଁ ନିଶ୍ଚୟ ଆଜି ସନ୍ଧ୍ୟାରେ ହିଁ କରିବା ପାଇଁ ଚେଷ୍ଟା କରିବି।
କରିକି ଖାଇବି କେମିତି କଣ ଲାଗିଲା, ଆପଣଙ୍କୁ ପଛେ ରେଜଲ୍ଟ ଟା ଦେବି ଆଉ।
ହଁ ଠିକ୍ ଅଛି, ନହେଲେ ସବୁଠୁ ତ ଇଁ କି ଆପଣ କଣ୍ ଜାଣିଛେ, ନା ମାନେ ଘରେ ଯାହାକୁ ବି ପନିର୍ ଖାଇବାକୁ ଇଛା ନଥିବ ନାଁ ଆପଣ ପନିର୍ ଭୁଜି ବନେଇଦେବେ, ପନିର୍ ଭୁଜି ବନେଇଦେଲେ ପନିର୍ ଭୁଜି ଟା ବହୁତ୍ ଟେଷ୍ଟ୍ ଲାଗେ ପନିର୍ ଯାହାକୁ ଇଛା ନାହିଁ ମଧ୍ୟ, ସିଏ ବି ପୁନେ
ପନିର ଭୋଜି ମାନେ ଏଇଟା ତ ମୁଁ ଫାଷ୍ଟେ ଶୁଣୁଚି, ଏଇଟା କଣ?
ଏ ଏଇଟା କଣ କହିଲା, ଆପଣ ଯେମିତି ଅଣ୍ଡା ଭୁର୍ଜି ହୁଏ ନାଁ ସେମ୍ ତି ହିଁ ପନିର ଭୋଜିର ରେସିପି।
ମାନେ ପନିର୍ ଟାକୁ କଣ ଟିକ୍ ଟିକ୍ କାଟିଦେବି ପୁରା?
ଟିକ୍ ଟିକ୍ କାଟିବି, ନହେଲେ ପନିର୍ କୁ ହାତରେ ମଧ୍ୟ ମାନେ ଆ ପଣ ନାଁ ସବୁବେଳେ ପନିର୍ ଟାକୁ ଯେତେବେଳେ ବି ପନିର୍ ଆଣୁଚନ୍ତି, ଗରମ୍ ପାଣିରେ ପକେଇ ଯଦି କାଢିବେ ପନିର୍ ଟା ର ସ୍ମଟ କଣ୍ କହିଲେ ବହୁତ ସଫ୍ଟ ହେଇଯାଏ, ଯୋଉ ପନିର ଗୋଟେ ନଥାଏ କ୍ଷିରିୟସ୍ ସ୍ମେଲ୍ ଟା ଗୋଟେ ହୋଇଥାଏ, କେମ୍ ତି ଗୋଟେ ସ୍ମେଲ୍ଟା ହୁଏ। ସେ ସ୍ମେଲ ଟା ମଧ୍ୟ ପଳାଏ, ଆପଣ ଯଦି ପାଣି ରେ ପକେଇକି କାଢିଦେବେ, ତାପରେ ଏମ୍ତି ହା ତରେ ତାକୁ ଦଳିକି ଛୋଟ ଛୋଟ କରିପାରିବେ? ନହଲେ ଆପଣ ଯମାଁ ଦ୍ଅ ଇଏ କରିବା ନଥାଏ, ଯୋଉ କୋରିକି କରନ୍ତି ଗୋଟେ ଗୋଟେ ଥାଏ ଗୋଟେ
ହୁଁ ହୁଁ ହୁଁ।
ପ୍ରପର୍ ମୁଁ ଜାଣିନି ତା ଓଡିଆ ନା, ସେଥିରେ ମଧ୍ୟ ଆପଣ କୋରିଦେଲେ ପନିର୍ ଟା ଛୋଟ୍ ଛୋଟ୍ ହେଇକି ପୁରା ସେ ରେଡି ହେଇଯିବ, ସେଇଟା ଆପଣ କଁ ପକେଇଲେ ଟମାଟ ପିଆଜ, କ୍ୟାପ୍ସିକମ୍ ଆଉ ମେଗି ମସ୍ ଲା ଆଉ ଉଁ ସବୁ ମସ୍ ଲା ପ କି ସେ ମସ୍ଲା କୁ କଷିଦବେ, ଟିକି ଜସ୍ଟ ସେଥିରେ ସେ ମସ୍ଲା ଟା ପୁରା ବୁ ମୁଦି ହେଇନଥିବ, ଟିକେ ପାଣି ଥିବ, ସେଥିରେ ହିଁ ଆପଣ ପନିର୍ ଟା ପକେଇକି ଭଲସେ ଆ ତାକୁ ସ୍ପ୍ରେଡ୍ କରିକି, ପନିର୍ ସହିତ ମସ୍ଲା ପୁରା ଭଲ୍ସେ ମିଶି ଯିବ ତାପରେ ସେଇଟାକୁ ପନ୍ଦର୍ ଦଶ୍ ମିନ୍ ଟି ଏମ୍ ତି ସ୍ଲୋ ଫ୍ରେମ୍ ରେ ଟିକେ ଟିକେ କରିକି ଆପଣ ଘାଣ୍ଟି ଦେବେ, କସୁରୀ ମେଥି ଆଉ ସେ ଧନିଆ ପତ୍ର ପକେଇଦେବେ। ହଁ ବଢିଆ ଟେଷ୍ଟ୍ ଲାଗିବ, ଲୁଣ ଟିକେ ଠିକ୍ ସେ କରିଥିବେ ଆଉ ଟିକେ ରାଗ ଯଦି ହେଇଥିବ ପନିର୍ ଭୁଜି ଟା ମସ୍ତ ଲାଗେ, ଆ ପଣ ସେ ପନିର୍ ଭୁଜି ଟାକୁ ମଧ୍ଯ୍ୟ ମୋମୋସ୍ ର ସ୍ଟପିଙ୍ଗ ରେ ଦେଇପାରିବେ, କି ରୋଲ୍ ମଧ୍ୟ କରି କି ରୋଲ ରେ ମଧ୍ୟ ଦେଇପାରିବେ, ଛୋଟ ପିଲା ମାନଙ୍କୁ ସେଇଟା ମାନେ ତାକୁ ତାର ସେ ଯୋଉ ଆସେ ନା ଆମର ସ୍ପ୍ରିଙ୍ଗ ରୋଲ ଟାଇପ୍ ସେଥିରେ ମଧ୍ୟ ଆପଣ ଷ୍ଟପିଂ ଦେଇକି ଛୋଟ ପିଲାଙ୍କୁ ମଧ୍ୟ ଦେବେ, ସେ ସେମାନଙ୍କୁ ବି ଖାଇବାକୁ ଭୋହୁତ୍ ଭଲ ଲାଗିବ ପନିର୍ ଭୋଜି ଟା।
ନା ଏଇଟା ତ ବହୁତ୍ ବଢିଆ ହବନା, ପନିର୍ ଭୋଜି ଆଉ ମୁଁ ତ ତାକୁ କରିନି। ଉଁ ମୋମୋ ଭିତରେ ଦେଲେ ହବ ନାଁ?
ହୁଁ ମୋମୋ ଭିତରେ ଦେଲେ ବୋହୁତ୍ ବଢିଆ ଲାଗିବ, ମୋ ମାମାଙ୍କୁ ପନିର୍ ଇଛା ନାହିଁ, ବଟ୍ ମୁଁ ଏଟା ପନିର୍‌ଭୋଜି ଗୋଟେ ଦିନ୍ ଏମ୍ତି ମତେ ପନିର୍ ଭୋଜି ଖଇବାକୁ ଇଛା ହଉଥି ଲା ବୋଲି ମୁଁ କରିଥିଲି।
ଭଲ ଲାଗିବ ଆଉ
ଭାରି ବହୁତ୍ ଭଲ ଲାଗିଥିଲା।
ଉଁ ବହୁତ୍ ବଢିଆ ଗୋଟେ ସତରେ, ମତେ ଆପଣ ଏତେ ସୁନ୍ଦର ପନିର୍ ର ମାନେ ମତେ ପନିର୍ ର ଯାହା ସବୁ ଉ ଉ ହୋଉ ମତେ ଖାଇବା ପାଇଁ ଭଲ୍ ଲାଗେ‌। ଆଉ କଞ୍ଚା ପନିର୍ ବି ମୁଁ ଖାଇଦେବି। ମତେ ଏତେ ପସନ୍ଦ ସେରା।
ହଁ ନାଁଇଁ ମାନେ ପନିର୍ ର ହିଁ ମାନେ ଟି ଏ ରିସସ୍ କରିକି ପନିର୍ ଆଇଟମ୍ କରିବା ବି ଭଲାଗେ ଛତୁ କଣ କଈଲେ ପାଳ ଛତୁ ଟା ହିଁ ନର୍ମାଲି ଯୂ ପିଆଜ ତେଲ ଦେଇ କି ଭାଜି ଦେବେ ସେଇଟା ପାଳ ଛୁତୁଡା ହିଁ ଭଲାଗେ ବଟମ୍ ଛତୁ କରିବାକୁ ଭଲ୍ ଲାଗେନି କି ତା ଟେଷ୍ଟ ଟା ବଟମ୍ ସେତୁ ର ଭଲ୍ ରୁହେନି।
ହୁଁ ହୁଁ। ହଁ ପାଳ ଛତୁରା ଭଲ ରୁହେ ପାଳ ଛତୁ ତ ମାଳୁନି ନାଁ
ହୁଁ ଭାଜ ତ ବହୁତ ଡେରି ହିଁ ମିଳୁଛି।
ମୁଁ ବଟନ ଛତୁକୁ କଣ ପକୋଡା କରିଦିଏ। ପକଡା କରିଦେଲେ ଖାଇବା ପାଇଁ ଭଲ ଲାଗେ ସେ ଖାଉଛି।
ହୁଁ ହୁଁ
ଏମତି ସବୁ ଆଉ ହେଲେ ଉୁଁ ଆଉ ମତେ ତ କିଛି ସେମିତି ରୋଷେଇ ଆସୁନି। ଯାହା ଯେମିତି ଆସୁଛି ମୁଁ ମୋର ଗୋଟେ ଅଧୁନ୍ଧତାର କହୁଛି ଆ
ଆଜ୍ଞା।
ଆପଣ ତ ଏତେ ଭଲ ରୋଷେଇ ଆସିଛି ଆପଣ ମାନେ ମତେ କିଛି ହେଲେ ମୁଁ କେବେ ରୋଷେଇ କ ମତେ ଆସନୁ ମତେ କହିବା ପାଇଁ ବି ଲାଜ ଲାଗୁଛି।
ନା ଏଇ ଠିକ ଅଛି ସେମତି ନାଇଁ ଯେ ରୋଷେଇ ସମସ୍ତଙ୍କୁ ଜଣା ସେଇଟା ଗୋଟେ ମତେ ତେ ମତେ ରୋଷେଇ କରିବାରେ ବହୁତ ଭଲ ଲାଗେ ଶାନ୍ତି ଲାଗେ ତ ମୁଁ ସେଥିପାଇଁ ରୋଷେଇ କରେ ମୁସକିଲ।
ହଁ ମତେ ଏମିତି ଜଣା ମାନେ ଉ ଦହିବରା ମତେ ଭଲସେ ଜଣା ଅଛି।
ଆଜ୍ଞା।
ହଁ ଦହିବରଟାକୁ କଣ କରେ ଯୋଉ ବିରିଟାକୁ ବାଟି କି?
ବିରିଟାକୁ ବାଟିକି ବାଟିକି କିଛି ସମୟ ଆମେ ଘାଣ୍ଟିକି ରଖିଦେବା ସେଥିରେ ସୁଜି ଚାଉଳ କିଛି ଦେବାନି।
ଆ ମାନେ ଅଧିକାଂଶ ଲୋକ ସୁଜି ଆଉ ଚାଉଳ ଦେଇଦଉଛନ୍ତି ତାର ଟେଷ୍ଟ ଟା ପଳଉଛି ତାକୁ ତମେ? ଛୋଟ ଛୋଟ କରିକି ଟିକେ ବରା ଛାଣିଦବା ତେଲରେ। ତେଲ ଟା ପୁରା ଗରମ ହେଲା ପରେ ତାକୁ ଛାଣିକି ଥଣ୍ଡା ପାଣି ରେ ପକେଇ ଦେଇତେ ହୁଏ। କିମ୍ବା ଗରମ ପାଣି ରେ ପକେଇଦେବେ। ତାପରେ ଆମର ଗୋଟେ ପାଣିଟି ସୃଷ୍ଟି କରିବେ ଯାହାକି ଦହି
ଆଉ ସେଥିରେ ଟିକେ ଲହୁଣୀ ଦେବେ। ଆଉ କଞ୍ଚା ଲଙ୍କା ଟିକେ ଶୁଖିଲା ଲଙ୍କା ଟିକେ ଆଉ ଆମର ଜଲଦଜିରା ଟିକେ ପକେଇବେ ଟିକେ ଆଉ ଜଲଦଜିରା ଟିକେ ଅଳ୍ପ ହିଁ ପକେଇବେ। ଆଉ ଧନିଆ ପତ୍ର ପୋଦିନା ପତ୍ର। ଏସବୁ ପକେଇକି ଗୋଳେଇକି ପାଣି ଟା ରେ ରଖିବେ। ତାପରେ ତାର ଯୋଉ ଆଳୁ ମସଲା କଷା ଆଳୁ ଟାକୁ ତ ସିଝେଇକି ରଖିଥିବେ। ସେଥିରେ ତ ଆମର ଡାଲଚିନି ଫାଲଚିନି ସବୁ ବାଟି ଦେଇଥିଲା ଭଲ। ହୁଁ ମାନେ କଣ ଡାଲଚିନି ଚାରମଗଛ ଆଉ ଏମିତି କାଜୁ ଦିଟା। ଆଁ ପକେଇବେ ତାପରେ ତେଲ ପକେଇକି ସେଥିରେ ଡାଲଚିନି ଆଉ ବାସ୍ନା ପାଇଁ ଟିକେ ଆମର କଣ ତ ପକା ହଉଛି ଅଳେଇଚ ଟିକେ ପକେଇଦେବେ ଟିକେ ବାସ୍ନା ହବ ଲବଙ୍ଗ ଟିକେ ପକେଇବେ ତାପରେ ପିଆଜ ପକେଇବେ ପିଆଜ ଖାଉଥିବେ ବୋଲି ସେଟା ଟିକେ କଷି ହେଲା ପରେ ରେଡ୍ ହେଲା ପରେ ସେଥିରେ ଲଙ୍କାଗୁଣ୍ଡ ଟିକେ ପକେଇଦବେ ଲଙ୍କା ଗୁଣ୍ଡ ଆଉ ଟିକେ ସୁନ୍ଦର କଳର କରିବେ ତାପରେ ମସଲା ପକେଇବେ ମସଲା ଟା ଭଲ ଭାବରେ ମାନେ ପୁରା ତାକୁ ପାଣି ଛାଡିକି ତେଲ ଦେଖିଲା ପର୍ଯ୍ୟନ୍ତ କଷିବେ ଆଳୁଡାକୁ ପ ପକେଇବେ ଆଳୁଟା କଷି ବେ ଆଳୁ କଷି ଦେଲା ପରେ ପାଞ୍ଚ ମିନିଟ ତାପରେ ପାଣିରେ ଝଳ ଟାଇପ ଟିକେ ହବ ସେମ ଏତେ ଖାଇଲେ ହବ ନହେଲେ ତ ଚଣା ମୁଁ ଖାଲି ଆଳୁ ମସଲା ଦହିବରା ଆଉ ସେ ପାଣିଟା ଖାଉଛି। ଆଉ ଚଣାକୁ ମଧ୍ୟ ମସଲା ଟାଇପର କରିକି ଖାଉଛନ୍ତି। ତାପରେ ସେ ଯୋଉ
ଆଳୁ ମସଲାଟା ବହୁତ ଭଲ ଲାଗିବ।
ଆଳୁ ମସଲାଟା ଭଲ ଲାଗିବ ସେ ଯୋଉ ପାଣିଟା ତିଆରି କରିଥିବି ସେ ପାଣିରେ ପକେଇଦେବି ଆମର ଗାଁହାରିକୁ ମାନେ ବରାକୁ ତାପରେ ଆମର ଦହିବରା ପୁରା ରେଡି ହେଇଯିବ ଆପଣମାନେ ମନ ଖୁସିରେ ଖାଇବେ ଏମତି ଆଉ। ମତେ ସେଇଟା କରିବା ପାଇଁ ଆଚ୍ଛା ହଉ ସମୟ ହେଇଯାଇଛି ମୁଁ ରଖୁଛି ଆଉ।
ହଉ ଥାଉ ଠିକ୍ ଅଛି।
ନଲେଜ
ହଉ